ହାଲୋ।
ହଁ।
ହଁ ଥରେ କଣ ହିଛି ନା ଆମକୁ ଇଚ୍ଛା ହେଲା ମୁଢି ମିକ୍ସଚର କରି ଖାଇବା ପାଇଁ? ଆଉ ମିକ୍ସର ତ ନେଇକି ଯାଇଥିଲୁ ମୁଢି ସାର ଦେଖିବା ଆଉ? ଦେଖିଲେ ସେ ଛୋଟ ଦ ଦୋକାନରେ ଯାଇ ଦେଖିବାକୁ ପାଇଲୁ ତାପରେ ଆମେ ତା ସେ ପିଲାଟା ଗୋଟେ କହିଲା ଫ୍ରାଏ ରାଇସ୍ ଅଛି ତାକୁ ହିନ୍ଦୀ ଇଂଲିଶ ହଁ ହିନ୍ଦୀରେ କହିଲା। ପ୍ରାୟ ମୁଢିକୁ କଣ କୁହନ୍ତି ସେ ଜାଣିପିଲାନି ନା। ଆଉ ମୁଢି ଚାଉଳ ଟାକୁ ଭାଜି ଦେେଲେ ମୁଢି ହେଇଯିବ ଆଉ। ହେଲା କିି ସେ ତାର କହିଦେଥିଲା ଫ୍ରାଏ ରାଇସ୍ ତାପରେ ଯାହା ହଉ ସେ ଦୋକାନୀ ଯାଣି ଦେଲା ଯେ ସେ ମୁଢି ପ୍ୟାକେଟା ଧରିକି ପଳେଇଲା।
ତ ମାନେ ସେଠି ତାଙ୍କର ମୁଢ ଖୋଲା ନାହିଁ ଯାହା ଅଛି ପ୍ୟାକେଟ ବାଲା ମାନେ ପ୍ୟାକେଟ କରି ବିକୁଛନ୍ତି। ସେ କଣ ମୁଡି କଣ କିଲ ନା କଣ ଓଜନ୍ ମାନେ?
ନା ନା ପ୍ୟାକେଟ ଥାଏ ଦଶ ଟଙ୍କିଆ କୋଡିଏ ଟଙ୍କିଆ ଏମିତି ସବୁ ଥାଏ।
ଓହୋ ଆମର ଯେମିତି ଆଡ଼େ ବିକୁଛନ୍ତି ଏଇ ତ ଏଇ ଯୋଉ ମୁଡୁକି ଫୁଡୁକି ଏଇ ଯୋଉ ପୂଜା ଜିନିଷ ସବୁ ସେଇଭଳିଆ ସବୁ ଆଉ ଆଛା ଆଛା।
କେଡ଼େ କିି ବିକି ହୁଏ
ଆଉ ମୁଡି ସହିତ ପୁଣି ଚେନାଚୁରୁ କେମିତି କିିଣିଲ?
ଚେନାଚୁର ଟା ଥିଲା ନେଇକି ଯାଇଥିଲୁ ଇଆଡୁ।
ଓ ସେଇଠୁ ନେଇକି ଯାଇଥିଲ ନହେଲେ ତା ପାଇଁ ଏଇନା ବି ଖୋଜିଥାନ୍ତ।
ଖୋଜିଥାନ୍ତୁ ହଁ।
ତାଲେ ଗୋଟେ ଗୋଟେ ଜାଗାରେ ମୁଡି ଆଉ ଗୋଟେ ଜାଗାରେ ଚେନାଚୁରୁ।
ଚେନାଚୁର ହଁ। ଆଉ ଥରେ ସେମିତି ଗଲୁ ପାଖରେ ଗୋଟେ ସି ବିଚ୍ ଥିଲା। ହେଲା କିି ଆଉ ହଁ ସମୁଦ୍ରଟା ଥିଲା। ଆମକୁ ସେ ସେ କହିଦେଲେ ଏଠି ଅଛି ତିନି ଚାରି କି ପାଞ୍ଚ ଛ ସାତ କିଲୋମିଟର ପାଖାପାଖିରେ ଅଛି ଆଉ।
ଓହୋ ତମର ପରୀକ୍ଷା ସରୀକ୍ଷା ପରୀକ୍ଷା ସରିଲା ପରେ ତମେ ବୁଲିବାକୁ ଯାଇଥିବ ଆଉ।
ହୁଁ ହୁଁ ଯୋଉଦିନ ଫାଙ୍କା ମିଳିଯିବ କହିବ ଆଜି ଯିବା ସି ବିଚାଡେ ଆଉ। ଗଲୁ ତାପରେ ସେ ଅଟୋ ବାଲା କଣ ଅଟ ଅଟୁ ବାଲା ତାକୁ ରେଟ ଫିକ୍ସ ତାକୁ ତ କହିକି କିଛି ମାନେ ବୁଝାବୁଝି ହେଇପାରିବନି ଖାଲି ଆଙ୍ଗୁଳି ଦେଖେଇକି ରେଟ ଛିଣ୍ଡେଇବା କଥା ଜଣଙ୍କ ହେଲା କି ଆମେ ତାକୁ କହହଛନ୍ତି ଜଣଙ୍କା ତିରିଶ ଟଙ୍କା ଲେଖା ଦେବୁ ପୁରୀ ନେଲେ ତିରିଶ ଟଙ୍କା ହଁ କ ସେ ମା ହଁ ହଁ ମାରିଲା। ମାରିକି ନେଇଗଲା ଆଉ। ନେଇଗଲା ସେ କଣ ସେ ଅଟୋ ଭିତରେ ତାର ଗପୁ ଥାଏ ଆମେ ଆମେ ତ ଆମର ହିନ୍ଦୀରେ ତାକୁ କହୁଥାଉ ସେ ତ ଆମ କଥା ବୁଝୁନି କି ସେ ତା କଥା ବି ଆମେ ବୁଝିପାରୁନୁ। ଏମିତି କି ଗୋଟେ ଗୋଟେ ମାନେ ଟିକେ ଟିକେ ବୁଝିପାରନ୍ତି ହେଲା କି।
ହଁ
ଆ ଆଉ ଟିକେ ଟିକେ ବୁଝିପାରନ୍ତି ତାପରେ ସେଠି ବୁଲାବୁଲି କଲୁ ସି ବିଚ୍ ଟା। ରାମପୁରମ୍ ବୋଲି ସେ ଜାଗା ଟା।
ଆଉ ତମେ ଗଲା ପୂର୍ବରୁ ତାକୁ ଆଙ୍ଗୁଠି ଦେଖେଇଦିଅ ଗୋଟେ ଆଙ୍ଗୁଳି ଦଶ ଟଙ୍କା ଆଉ ଦିଟା ଆଙ୍ଗୁଳି କୋଡିଏ ଟଙ୍କା।
କେତେ ଟଙ୍କା ହଁ କେତେ ଟଙ୍କା ଆମର ମାନେ ରେଟ୍ ଟା ତମର ଯୋଉ ଭଡା ଟା କେତେ ଟଙ୍କା ନବ?
ସିଏ ସିଏ କଣ ହିନ୍ଦୀ ବୁଝିପାରେ ନା ବୁଝିପାରେନି?
ନା ନା ବୁଝିପାରନ୍ତିନି ଟିକେ ଟିକେ ସେ ଭାଷା ଟିକେ ଟିକେ କାଁ ଭା ଯଦି ବୁଝୁଥିବ ବୁଝୁଥିବ ନହେଲେ ବହୁତ କମ୍।
ନା ବାହାରୁ ତ ବହୁତ ପିଲା ଯାଉଛନ୍ତି ନା ସେମାନେ ବି ସେଇ ଭାଷା ଶିଖିବା ଶିଖିଲେ ଭଲଥା ଆପଣଙ୍କ ପାଇଁ।
ହଁ।
ମାନେ ବହୁତ ପିଲା ପ୍ରତିବର୍ଷ ଯାଉଛନ୍ତି ପରୀକ୍ଷା ଦେବା ପାଇଁ ତ ସେଠି ଯିଏ ମାନେ ମାନେ ପାଖରେ ଯେତିକି ଦୋକାନୀ ହଉ କି ଅଟୋ ବାଲା ହଉ। ସେମାନେ ବି ଟିକେ ଟିକେ ଶିଖିଲେ ତାଙ୍କ ପାଇଁ ବି ମାନେ ରୋଜଗାରର ବାଟ ଖୋଲିବ।
ନା ନା ଆମ କଲେଜ ସାମ୍ନାରେ ଜଣେ ଅଟୋ ବାଲା ଅଛି ସିଏ ସିଏ ଶିଖିଗଲାଣି ସିଏ ଟିକେ ଟିକେ ଶିଖିଗଲାଣି। ନିହାତି ଫିଫଟି ହଁ ପଚାଶ ପରସେଣ୍ଟ ଶିଖିଗଲାଣି ସେ ବୁଝିଯିବ। କହିବି ପାରିବ କିନ୍ତୁ ଗୋଟେ ଗୋଟେ ଜାଗାରେ ଇଏ କରିବ ଆଉ। ମିକ୍ସ କରିଦବ ଆଉ।
ଆଉ ଧୀରେ ଧୀରେ ସିଏବି ଶିଖି ଗଲାଣି ଆଉ।
ତାକୁ ହିଁ ଆମେ କହୁ କୋଉଠି କୋଉଠି ଭଲ ଭଲ ଜାଗା ଅଛି ପାଖରେ ଆମକୁ କୁହ। ଆମେ ଯିବୁ ବୁଲିବା ତାରି ଅଟୋ ନେଇକି ଗଲେ ଯଦି ସିଏ ଯଦି ଫାଙ୍କା ନଥିବ ତାହେଲେ ତମେ ଏଇଇ ଅଟୋ ଅଲଗା ଅଟୋରେ ସବୁ ପଳଉ।
ଆଉ ତମକୁ ଖୋଜିବାକୁ ପଡେ ଆଉ।
ହଁ।
ସେଠି ବୁଲିବାକୁ ମାନେ ବୁଲିବାକୁ ବୁଲିବା ପାଇଁ ଭଲ ଭଲ ଜେଗା ଅଛି।
ଜେଗା କହିଲେ ସି ବିଚ୍ ଅଛି ତାପରେ ସେ ମନ୍ଦିର ଅଛି। ଆଉ ହୁଁ ସେ ମନ୍ଦିର ଫନ୍ଦିର କିଛି ଅଛି ନହେଲେ ମାର୍କେଟ ମାର୍କେଟ ଅଛି।
ମନ୍ଦିର ସେଇଠି ବହୁତ ବଡ଼ ବଡ଼ ମନ୍ଦିର ଥାଏ ନା।
ହଁ ମନ୍ଦିର ବଡ ବଡ ମନ୍ଦିର।
ମାନେ ବହୁତ ଉ ଉଚ୍ଚତା।
ହୁଁ ଉଚ୍ଚତା ଥାଏ ତ ସେ ସବୁ ଚାରିିକଣିଆ ମନ୍ଦିର ଗୁରା।
ଚାରି କୋଡିଆ ମାନେ କଣ ମାନେ ପୁରା
ଆମର ଆମର ଯେମିତି ଗୋଳିଆ ରହୁଛି ତାଙ୍କର ଗୋଳିଆ ରହୁନି ସେ ସବୁ ଚାରି କନିଆ ଟାଇପର ରହୁଥିବ।
ମାନେ ଯେମିତି ଘର ଆଗେ ଉଠାଯାଏ ଚାରି କଣରୁ ସେମିତି ସବୁ।
ହଁ ହଁ। ସେଇଭଳିଆ।
ଓହୋ।
ଆଉ ଗୋଟେ ଥିଲା ଏଇ ଯୋଉ ସାଇ ମନ୍ଦ ମାନେ ଆମେ ଯାଇଥିଲୁ ସେ ସି ବିଚ ଆଡେ ସେ ସି ବିଚ ରୁ କିଛି ଦୂରରେ ମାନେ ସାାଇଙ୍କର ଶିରିଡି ସାଇଙ୍କର ପୁରା ଷ୍ଟାଚୁ ଟା ଅଛି ପୁରା ହାଇଟରେ ବଡ ହେଇକି ପୁରା।
ଓହୋ ଏଇଟା କୋଉ ଜେଗା?
ସେଟା ହେଉଛି ରାମପୁରମ୍ ହେଲା ଚି ଚିରଣା।
କିରୋଳା।
ଚିରଳା ହଁ। ଆ ସେଠି ଦେଖିଲୁ ଆ ସେ ସାଇଙ୍କର ଅଛି ଷ୍ଟାଚୁ ଟା। ହୋଉ ଚାଲ ଯିବା ସେଇଠି ଆଉ ଚା ଚାଲି ଚାଲି ଚାଲି ଗଲୁ ଗଲୁ ଗଲୁ ଗଲୁ। ଦେଖା ହଉଛିି ସିନା ଷ୍ଟାଚୁ ଟା ଉଁ, ଜଣା ପଡୁଛି ପାଖରେ କିନ୍ତୁ ଚାଲଲା ବେଳକୁ ବହୁତ ବାଟ ହେଇଗଲାଣି। ତାପରେ ଗଲୁ ସେଠି ଫଟୋ ଫଟୋ ଉ ଠେଇଲୁ ତାପରେ ସେଠି ଦେଖିଲୁ ଅଟୋ ଆଉ କିଛି ନାଇ। ମାନେ ଯିଏ ବି ସେଠିକି ଯାଉଛନ୍ତି ସବୁ ଭଡ଼ା ନେଇକି ଯାଉଛନ୍ତି କିନ୍ତୁ ଆମେ ତ ଭଡ଼ା ଯାଇନୁ। ଆମେ ଭଡ଼ାରେ ଗଲୁ ମାନେ ସି ବିଚ୍ ପର୍ଯ୍ୟନ୍ତ। ହେଲା କିି ସି ବିଚ୍ ରୁ ଚାଲି ଚାଲି ସେଠିକ ଗଲୁ। ଆଉ ସେଠି ଯେ ଅ ଟୁ ନାଇଁ ମାନେ ରୁମ୍ କୁ ଆସିଆ ପାଇଁ। କଣ କରିବୁ ହେ ଚାଲ ପଳେଇଆ ଚାଲି ଚାଲିକି ଆଉ। ଚାଲି ଚାଲି ଆସିଲୁ ବାଟରେ କଣ ହେଲା ନା ସନ୍ଧ୍ୟା ହେଇଗଲା ହେଲା କି। ଆରେ ସନ୍ଧ୍ୟା ହେଇଗଲା କୁଆଡେ କଣ ଯିବା ଯି ଯଦି ପାଇଲେନି ଯଦି ଅସୁବିଧା ହବ ପୁଣି ହଷ୍ଟେଲ୍ ଟା ନା ରୁମ୍ ଟା କଲେଜ୍ ଟାକୁ ତାପରେ ଗୋଟେ ପିଲା କଣ କଲା ନା ସେଠି ଲୋକାଲ ପିଲା ଗୋଟେ ଥିଲା। ବାଇକ୍ ରେ ତାକୁ କହିଲା ଏଠି କୋଉଠି ଅଟୋ ମିଳିବ? କହିଲା ହଁ ସେ ଗାଁ ରେ ମିଳିବ। ସେ ପିଲା ତାର ସେ ବାଇକ୍ ବାଲା ସହିତ ପଳେଇଲା କହିଲା ମୁଁ ତୁମେ ଆସୁଥା ମୁଁ ଅଟୋ ଧରିକି ଆସୁଛି ଆଉ। ତା ହାତରେ ସେ ଗଲା ସେ ଗାଁକୁ ସେ ଅଟୋବାଲା କୁ ସେ ଶୋଇଥିଲା ପୁଣି ଅଟୋବାଲା। ତାକୁ ଉଠେଇକି ଧରିକି ଆଇଲା ତାପରେ ଆମେ ରୁମ୍ କୁୁ ଆସିଲୁ।
ତ ସେଠି ଅଟୋ ମିଳିବା ବି ବହୁତ କଷ୍ଟ।
ହଁ ଗୋଟେ ଗୋଟେ ଜାଗାରେ ମିଳିଯାଏ। କିନ୍ତୁ ଗୋଟେ ଗୋଟେ ଜାଗାରେ ଏମିତି ଆ, ମିଳିବନି ମିଳିବନି କିନ୍ତୁ ଅଟୋଟା ଆ, ଲୋକାଲ ପିଲାଙ୍କୁ କହିଲେ ସେ ସବୁ କୋଉଠି କଣ ଅଟୋ ଅଛି ମିଳିବ କି ନ ମିଳିବ ସେ କହିଦେବେ। ତାରପରେ ଆଣି ଆସିବାକୁ ପଡିବ।
ରାତି ହେଲେ ଅଟୋ ମିଳୁନଥିବ ଆଉ। ରାତି ହେଲା ମାନେ ତାଙ୍କର ବନ୍ଦ ଆଉ। ଯେମିତି ଆମର ଆଡେ ଏଇ ଯୋଉ ଲୋକାଲ ଏରିଆରେ। ରାତି ହେଲା ମାନେ ବ-ଅଟୋ କଣ ବସ ର ସବୁ ତ ବନ୍ଦ ଆଉ।
ମିଳିବନି ହଁ।
ଖାଲି ଯା ଟ୍ରକ ଚାଲଥିବେ ଆଉ କଁ।
ହୁଁ, ସେଠି ସେମିତି ଗୋଟେ ଜାଗାଟା ସେଇଟା ସେଠି ଆ, ମିଳିଲାନି ଯେହେତୁ ଆମେ ଚାଲି ଚାଲି ଆସଥିଲୁ ସନ୍ଧ୍ୟା ହେଇଗଲା। ମୁଁ କଇଲି ନା ବେ ଏତେ ବାଟ କି ଆମେ ଚାଲି ଚାଲିକି ସେତେଳେ ଏତେ ବାଟ ବୁଲିଲେ। ପୁଣି ଚାଲିକି କେତେ ବାଟ ଚାଲିବା? ଆ, ସନ୍ଧ୍ୟା ହେଇଯିବ ପାଇବା ନ ପାଇବା ତାପରେ ସେ ଅଟୁ ସେ ଚାରିଶହ ଟଙ୍କା ନେଲା। ଧରି ପଳେଇଲା ଚାରିଶହ ଟଙ୍କା ନେଲା ବା।
ଅ, କେତେ ଜଣ କି?
ଆମେ ଥିଲୁ ହଁ ପାଞ୍ଚ ଜଣ ଥିଲୁ।
ପାଞ୍ଚ ଜଣଙ୍କୁ ଚାରିଶହ ଟଙ୍କା ମାନେ ଜଣଙ୍କ ନା ସମସ୍ତଙ୍କ ଠାରୁ?
ଟୋଟାଲ ମିଶିକି।
ତାହେଲେ ଠିକ୍ ଅଛି କିଛି ଅସୁବିଧା ନାହିଁ। କାହିଁକି ନା ରାତି ଟାଇମ୍ ରେ ଅଟୋ ନ ମିଳିବାରୁ ସେ ଯେ ତେ ଟଙ୍କା ମାଗିବ ତ ଦବ ଆଉ।
ହୁଁ, ହୁଁ ସିଏ ବି ମନା କରୁ ଥିଲା, ସେ ଆସିବନି ବୋଲି କହିଲେ ନା ଚାଲ କହିକି ତାକୁ ଇଏ କରିକି ସେ ତାର ଶୁଇଥିଲା ଘରେ ସେ ଅଟୁ ବାଲା। ତାକୁ ଇୟ ହଁ
ଆଉ ଦେଖିଲା ରାତିରେ ଇଏ ଯାଇପାରିବେନି। ତାପରେ ଯେତେ ଟଙ୍କା କହିବି ଇଏ ଦେବାକୁ ବାଧ
ଦେବାକୁ ବାଧ୍ୟ ହଁ।
ତ ଅ, ଓହୋ ସେ ନେଇକି ଛାଡ଼ିଲା।
ହଁ ନେଇକି ଛାଡିଲା ତାପରେ ଆମେ ତାକୁ ଆମ ଆମର ଆକ୍ଚଲି କଲେଜ୍ ନାଁ କହିଲେ ବି ବେଳେବେଳେ ଜାଣି ପାରନ୍ତିନି ହେଲା କି। ଆଉ ଆମେ କଣ କରୁ ନା ଆମର ଗୋଟେ ଫ୍ୟାକ୍ଟ୍ରି ଅଛି ପୁରା କଲେଜ୍ ପାଖେରେ। ଏଇ ଯୋଉ ଏଇ ଯୋଉ ଶାଢୀ ଫାଡି ତିଆରି ହୁଏ। ହେଲା କି ହ୍ୟାଣ୍ଡଲୁମ୍-ହ୍ୟାଣ୍ଡଲୁମ୍ ହଁ ସେଇଟା ଅଛି। ଆମେ ସେଇ ହ୍ୟାଣ୍ଡଲୁମ୍ ନାଁ ଟା କହିଦବୁ ଏସ୍ଆର୍ ସି ନା କଣ ଗୋଟେ ଅଛି ହ୍ୟାଣ୍ଡଲୁମ୍ କହିଦବୁ। କେ ଏସ୍ ଏସ୍ ନା କଣ ଅଛି ଏମ୍ ତି ଗୋଟେ ଅଛି ନାଁ ଟା, ଆଁ ସେଇ ହ୍ୟାଣ୍ଡଲୁମ୍ ତାଙ୍କୁ କହିଦେଲେ ସେଇଟା ସବୁଆଡ଼େ ଜାଣିଚନ୍ତି ହେଲା କି।
ହୁଁ।
ଆଉ ନହେଲେ ତାକୁ କହିଦବୁ ଭାରତୀ କଲେଜ୍। ରବୀନ୍ଦ୍ର ଭାରତୀ ନା ସେ କଲେଜଟା ଆମର ଯଉଠି ରହୁଥିଲୁ।
ଓହୋ।
ସେ ଭାରତୀ କଲେଜ୍ କହିଦେଲେ ସେ ଯଦି ଜାଣିଲା-ଜାଣିଲା ନହେଲେ ସେ ଯୋଉ ହ୍ୟାଣ୍ଡଲୁମ୍ ନାଁଟା କହିଦେଲେ ହଁ ସେ ଜାଣିଦେବେ ସେ ରାସ୍ତାଟା ଜାଣିଦେବେ।
ତ ହଁ ସେ ମାନେ ସେଇ ଅଟୋବାଲା ଆଣିକି ରାତିରେ ଛାଡିକି ଗଲା ମାନେ କେତେ ରାତି ହେଲା?
ରାତି ନୁହଁ ସନ୍ଧ୍ୟା ବଳେ ସେଇ ସାତଟା ଆଠେଟା ଭିତେରେ। ହଁ।
ଓହୋ
ସନ୍ଧ୍ୟାବେଳେ ମାନେ ହଁ-ହଁ ସେଇ ସାତଟା ସାଢେ ସାତଟା ଭିତେରେ ଆଉ। ହଁ।
ଆମକୁ ଆଚଲି ସାରେ ମନା କରନ୍ତି କହିଲେ ତମେ ଯୁଆଡେ ଯାଉଚ ଯାଅ କିନ୍ତୁ ମାନେ ଛଅଟା ପୂର୍ବରୁ ପଳେଇ ଆସିବ। ଗେଟ୍ ଭିତରକୁ କଲେଜ୍ ଭିତରକୁ ହେଲାକି।
ହୁଁ।
ହଁ ଆଉ ଅଧିକ ରାତିରେ ରହିବନି କାରଣ ତମେ ବାହାର ଜେଗା କୁଆଡେ କଣ ହବ ଭଲ ମନ୍ଦ ପୁଣି କିଏ ବୁଝିବ। ହେଲା କିି ଆଉ ଯୁଆଡେ ଯାଉଚ
ରିକ୍ସ ନେବେନେଇଁ ନା।
ହଁ। ଯୁଆଡେ ଯାଉଚ ଅ ତମେ ଦି ଚାରି ଜଣ ଗ୍ରୁପ୍ ହେଇକି ଯାଅ, ମାର୍କେଟ୍ ଯାଅ କି ସି ବିଚ୍ ଯାଅ ଯୁଆଡେ ଯାଉଚ କିନ୍ତୁ ସନ୍ଧ୍ୟା ପୂର୍ବରୁ ତମେ ଯେମିତି କଲେଜ୍ ଭିତରେ ଥିବ।
ଓହୋ, ମାନେ ସେ ସି ବିଚ୍ ପାଖେରେ ପର୍ଯ୍ୟ ପର୍ଯ୍ୟଟନ ସ୍ଥଳୀ ନାହିଁ?
ନା ସାରେ କେବଳ ସେ ମାଛ ଧରୁଚନ୍ତି ନହେଲେ ତା ଆଗକୁ ଯାହା ସେ ଲୋକ ସବୁ ସେଠି ଗାଧା ଗାଧି କରନ୍ତି। ଆଉ ନହେଲେ ତଳପଟ ଟା ମାଛ ଧରନ୍ତି ଏମ୍ତି ସବୁ ସେଠି ଆଇଁଷା ସ୍ମେଲ୍ ହୁଏ ସେଥିପାଇଁ ଆମେ ଆଗକୁ ଟିକେ ଯାଉ ଗୋଟେ କିଲୋମିଟର୍ ଆଗକୁ ସେପଟେ କି ନ୍ତୁ ଲୋକ ଯାଆନ୍ତି ସବୁ ଗାଧା ଗାଧି ଏମିତି ସବୁ ଫଟୋ-ଫଟୋ ଉଠାନ୍ତି।
ତ ସେଠି ମାଛ ଧରିକି ମାନେ ଏ ଯେନ୍ତି ପୁରୀ ଭଳିଆ ଅ ଭାଜିକି ସେଠି ସା ସାଙ୍ଗେ-ସାଙ୍ଗେ
ହୁଁ-ହୁଁ ହଁ ସେଠି ବି ଆମେ ଦିନେ କହି ମାନେ କଥା ହେଇଥିଲୁ ଦେଖିବା ମାଛ ଖାଇବା ସି ଫୁଡୁ। ସେଠିକାର ଆଉ ଏ ପିଲା ଆଉ ଆମେ ସବୁ ମିଶିକି ଯେହେତୁ ଯାଇଥିଲୁ ସେ ଝିଅ ପିଲାଙ୍କ ସହିତ। ସେ କହିଲେ ଚାଲ ଯିବା ଆମେ ଆଉ ମାର୍କେଟ ପଳେଇବା ଡ୍ରେସ୍ ଫ୍ରେସ୍ କିଣିବା ଆଉ କହିଲେ। ଏକାଥରେ ସିଏ ବି ହଁ ସି ବିଚ୍ ରୁ ସେଠି ଗାଧାଗାଧି କରିକି ସେଠି ଆମେ ତ ପୁଅ ପିଲା କେତେ ଜଣ ଥିଲୁ ତିନ୍ ଚାରି ଜଣ ଆମେ ତ ଖାଲି ଡେଇଁଲୁ ସେ ପାଣିରେ। ଝିଅ ପିଲା ତ ପଶିଲେନି। ଖାଲି ଯାହା ଫଟ ଫଟ ଉଠେଇଲେ। ଆଉ ତାପରେ ସିଧା ଏଠି ମାର୍କେଟରେ ସବୁ ଡ୍ରେସ୍ ଫେସ୍ କିଏ ତାର କଣ ସବୁ କିଣିବା କଥା। ସେଠି ବୁଲିଲୁ ଆଉ।
ଆଉ ସେଠୁ ଯାଆ ଲାଷ୍ଟ ଟାଇମ୍ କିଣାକଣି କରି ଆଣିଥିବ ଆଉ।
ହୁଁ ହୁଁ।
ସେଠି କଣ ମଲ୍ ଟାଇପ୍ ସବୁ ମଲ୍।
ମଲ୍ ଅଛି ସ ହଁ ସେ ମଲ୍ ଅଛି ତାରେ ଛୋଟ ଛୋଟ ଏମିତି। ଆମର ଦୋକାନ ବିଜ୍ସ ହଁ ଲୋ ଲୋକଲ୍ ମାର୍କେଟ ବି ଅଛି। ସବୁ ଦୋକାନ ବି ଅଛି। ବଡ ବଡ ମଲ୍ ବି ଅଛି ସବୁ। ଡ୍ରେସ୍ ଫ୍ରେସ୍ ହଉ କି ଅଲଗା କଣ ସବୁ ଜିନିଷ ପତ୍ର।
ସେଠି ମାନେ ଲୋକ କଣ ସ ପିନ୍ଧା ପିଧି କରନ୍ତି କଣ ସେ ଲୁଙ୍ଗି ଗାମୁଛା ନା ଯୋଉ ଇଏ ସାର୍ଟ ପ୍ୟାଣ୍ଟ?
ହଁ ସେ ସାର୍ଟ ପ୍ୟାଣ୍ଟ ବି ପିନ୍ଧନ୍ତି କିନ୍ତୁ ତାଙ୍କର ଲଙ୍ଗର ଲୁଙ୍ଗୀ ବି ସେ ସବୁ ଧୋତି ଟାଇପ୍ ର ସବୁ ପିନ୍ଧନ୍ତି।
ଯୋଉ ଧଳା ଧୋତି ଟାଇପ୍ ର। ଧଳାକୁ ଧଳା ସାର୍ଟ। ମୁଣ୍ଡରେ ଚନ୍ଦନ ମାରି ଦେଇଥିବେ ଆଉ।
ହୁଁ ହୁଁ।
କିନ୍ତୁ ଟିକେ ତାଙ୍କର ମାନେ ଷ୍ଟାଇଲ ଟିକେ ଅଲଗା
ଅଲଗା ଷ୍ଟାଇଲ୍ ହଁ।
ତାଙ୍କର ସେଠି ବେଶୀ ଫେମସ୍ ହଉଛି ଅଟ। ଅଟୋରେ ତାଙ୍କର ଯିବା ଆସି ଯୋଉ ଲୁଙ୍ଗି ପିନ୍ଧିଥିବେ ଲୁଙ୍ଗି ପୁରା ଷ୍ଟାଇଲ ମାରିକି ଯ ମାନେ ତ ଚଷମା ପିନ୍ଧିକି ବୁଲୁଥିବେ ଆଉ।
ହଁ ତାଙ୍କର ତାପରେ ସେ ଯୋଉ ଝିଅ ପିଲାଙ୍କ ସବୁ ଗଜରା କିନ୍ତୁ ଆଭେଲେବୁଲ୍ ମାନେ ସବୁବେଳେ।
ସବୁ ମାନେ ମାର୍କେଟ ରେ ସବୁବେଳେ ଗଜରା ଆଭେଲେବୁଲ।
ହଁ ବିକ୍ରି ଚାଲିଥିବ ସେ ସବୁ କିଏ କୁଆଡେ ଧର ଯୋଉ ଗଲା କୁଆଡେ ଉଁ ସେଠି କିଣି ଦେଇକି ତାଙ୍କର ଲଗେଇ ଦେଇ ପଳେଇବେ
ସେଠି ଗଜରା କଣ ଏତେ ମିଳୁଛି ସେଠି କଣ ଚାଷବାସ ହଉଛି ନା କଅଣ?
ହଁ ସେ ଫୁଲ ସବୁ ଚାଷ ହୁଏ। ଚାଷ ହେଇକି ସେସବୁ ଆଣିକି ସେଆ ସବୁ ନିଜେ ତିଆରି କରିବା।
ତ ସେଇଠି ଫେମସ୍ ଆଁ?
ହଁ ସେଟା କିନ୍ତୁ ଏଇ ଆମେ ପା ଯେତେବେଳେ ଆସୁଥିଲୁ ସେ ଆମ ଝିଅ ପିଲାରା ବି ସେରା ପିନ୍ଧିଛନ୍ତି ଆମେ ଜାଣିପାରୁନୁ ସେଟା ତେଲୁଗୁ ଝିଅ କି ଆମ ଝିଅ।
ହୁଁ ହୁଁ।
ଥିଲାନା ତ ଶହେ ଜଣ କାହା ତମେ ଦେଖିକି କେତେ ତାଙ୍କୁ ଚିହ୍ନିବ। ଆରେ ସେ